ତାନୁସାର କୁହନ୍ତୁ।
ଭଲ ଅଛନ୍ତି?
ହଁ ଆଜ୍ଞା ଭଲ ଅଛି ବର୍ଷା ବର୍ଷା ହଉଛି ଶୋଇବା ଯାଉଥିଲି ଆଉ କୁହନ୍ତୁ।
ହଁ ଆଉ ଆପଣ? କଣ ରୋଷେଇ କଣ ଖା ପିଇବା ଜଳଖିଆ କରିଥିଲେ ସନ୍ଧ୍ୟାରେ?
ଆ ଆଜି ରୁଟି ଟିକେ ଡାଲମା ଟିକେ ହେଇଥିଲା।
ଆମରେ ସକାଳେ ଆମରେ ସକାଳେ ଗୋଟେ ଭୁଜି ଥିଲା ଭୁଜିିକି ଯାଇଥିଲୁ। ଭୁଜିରେ ଭାତ ଡାଲି ତରକାରୀ ଆମ୍ବ ଖଟା ଖିରି ସବୁ ଖାଇଲୁ ତାପରେ ଆସିଲା ପରେ ଆଉଥର ଟିକେ ବର୍ଷା ହଉଥିଲା ବର୍ଷା ଟିକେ ଚିନ୍ତିଗଲୁ ଚିନ୍ତି ଆସିଲା ପରେ ଫେଶ ଆଉତରେ ରାତିରେ ରୁଟି ଆଳୁ କଟି ପୋଟଳ ତରକାରୀ ଲୁ ଆଜ୍ଞା ସମସ୍ତେ ଖାଇଲୁ। ଯାଇ ଆପଣ କଣ କଣ ବୁଲାବୁଲି କରିବା ଯାଇଛନ୍ତି?
କୁଆଡେ କି?
ବୁଲାବୁଲି କରିବାକୁ କୁଆଡେ ଯାଇଥିଲେ ନା କଣ?
ବୁଲବ ନା ଆଜ୍ଞା ଭୋଜିିକା ଯାଇଥିଲି ଆଉ ସେଇ ଟିକେ ରେସୱ ନଉଥିଲି ଆଉ କାହା ବୁଲିବା ଯାଇନି। ଆପଣ କଣ ଯାଏ ଯାଇଥିଲେ ଏଇ କୁଆଡେ ମୁଁ ଶୁଣୁଥିଲି ଆପଣ ମାୟାପୁରା ଆଡେ ଯାଇଥିଲେ।
ନାଇ ମାୟାପୁର ଆଡେ ଯାଇଥିଲି ଯିବି ବୋଲି ଭାବୁଛୁ ଯେ, ଯାଇନୁ ବୃନ୍ଦାବନ ଯାଇକି ଆସୁ ମାୟାପରୁ ଦେଖିବା ଯିବି ବୋଲି ଭାବୁଛୁ। ମୟାପୁର ମଧେ ତୀର୍ଥ ଜାଗତ ଜଗନ୍ନାଥ ଚୈତନ୍ୟ ମହାପ୍ରଭୁଙ୍କର ଜନ୍ମସ୍ଥଳୀ। ଯିବି ବୋଲି ଭାବୁଛୁ ଦେଖିିବା।
ଆଚ୍ଛା ଆପଣ କେବେ ସୀମାଞ୍ଚଳ ଯାଇଛନ୍ତି?
ହଁ ସୀମାଞ୍ଚଳ ମୋ ପୁଅକୁ ପୁରା ବେଶୀ। ଆମେ ନୃସିଂହନାଥଙ୍କପୁ ଚାରି ମାସକୁ ତିନି ମାସକୁ ଯାଉ ଏବେ ଯିବି ବୋଲି ବାହାରିଥିଲୁ। ଟିକଟ ପୁର ଟ୍ରେନରେ କିଛି ମିଳିଲାନି ପୁଅ ସବୁ ଟ୍ରେନ ଦେଖିଲା। ଟିକଟ କିଛି ନାହିଁ କହିଲେ ଆର ମାସ ଯିବି ବୋଲି ଭାବିଛୁ। ଏ ଦ ତିନି ଦିନ ଭିତରେ ମନ କଲୁ ତ ଟିକେଟ ମାରିଲାନି। ଏବେ ଗଲେ ପନ୍ଦର ଦିନ କୋଡିଏ ଦିନ ଆଗରୁ। ଟିକଟ କରିଦେବୁ ଏକ ଦୁଇ ତାକୁ ଯିବି ବୋଲି ଭାବୁଛୁ। ସିମା ଚଲ ଥର। ହରୁଟିି ଯିବ କହିଲେ ସୀମାଞ୍ଚଳ ଆପଣ ସେଇଟା ଯି ସୁବିଧା ଆମ ପୁରୀ ଜଗନ୍ନାଥ ମନ୍ଦିର ଦେଖିଲେ ଭଲ ଫ ଯେ ଜଗନ୍ନାଥ ଦର୍ଶନ ମିଳୁଛନ୍ତି, ଏତେ ଭିଡ! ସରକାର କିଛି ସୁବିଧା କରୁନାହାନ୍ତି। ଆନ୍ଧ୍ରରେ ଥରୁଡି ଯଦି ତମେ ସୀମାଞ୍ଚଳ ଯିବ ଏତେ ପୁରା ଲାଇନରେ ଯାଇକିରି କିଛି ମା ଗଳ ଅସନ୍ତି କିଛିିନ ଆରାମ। ଭଗବାନଙ୍କ ନାମ ଜପ କରିକି ଯିବ ଦର୍ଶନ ପୁର ଲାଇନ ରେ ଠାକୁର ପ୍ରି ଦର୍ଶନ କରିବ ଖାଲି ଆମେ ଓଡିଆ ଗଲେ ତେଲୁଗୁଡିଏ ବୁଝୁନାହାନ୍ତି। ଏଇଟା ଗୋଟେ ହଇରାଣ ଅଛି ନା। ନହେଲେ ଦର୍ଶନ କରିବା ସୀମାଞ୍ଚଳରେ ବହୁତ ବଢ଼ିଆ। ଆପଣ ଥରୁଟିଏ ଯିବେ ବହିଲେ ଆଉଥରେ ତାଙ୍କ ମନ ଡାକିବ ସେ ଯିବା ପାଇଁ। ଆମର ବିଶାଖପାଟଣାରେ ଗୋଟେ ମନ୍ଦିର ଅଛି। ମଁ ଭାଇ ମହାରାଜା ତ ମହାରାଜାଙ୍କ ମନ୍ଦିର ଅଛି। ଆମେ ଏଠୁ ଗଲେ ସେ ମନ୍ଦିରରେ ରୁମରେ ରହିଯିବୁ। ତାପରେ ରାତିରେ ବାହାରି ଦର୍ଶନ କରୁ ସେ ରାଧାକୃଷ୍ଣ ମନ୍ଦିର। ତଳେ ବିଷ୍ଣୁ ମନ୍ଦିର ଅଛନ୍ତି ବିଶାଖପାଟଣା ର ଜିଲ୍ଲା ପରିଷଦ ରୋଡଟା। ସେଇଠି ଗଲେ ସେ ମନ୍ଦିରରେ ଫ୍ରେସ ହେଇ ରହିବୁ ସକାଳୁ ସୀମାଞ୍ଚଳ ବସ୍ ବାହାରିବ। ବାହାରିଲା ଉପରକୁ ସ ନଜର ଯିବୁ। ଶନିବାର ଦିନ ସକାଳେ ଦର୍ଶନ କରିବୁ ଚୁଟି ସବୁ କାଢିଲା ପିଲା କଣ ଚୁଟି ବାହାର କଲା। ସେଠି ଏଗାରଟା ବେଳୁ ଏମିତି ପ୍ରସାଦ ଖ ଖାଇବାକୁ ମିଳୁଛି। ଆପଣ ଥରୁଡ଼ି ଖାଇଲେ, ଆଉଥରେ ସବୁଦିନେ ଯିବ ଆଉ ମନ ଡାକିବ। ଆମେ ଖାଇ ଦେଇକ ପଳେଇଆସୁ। ଆମ ମନ ଆଉଥରେ ଡାକିଲାଣି ଆମେ ଭଗବାନଙ୍କୁ ଡାକୁଚୁ। ତାଙ୍କ ଡୋରି ଲାଗିଲେ ନେବେ ପରା ପୁରା ଖେଚୁଡି ଡାଲମା ଆନ୍ଧ୍ରରେ ତ ତେନ୍ତୁଳି ସବୁରେ ପୁରା ଖଟା ଖଟା ଲାଗେ ବଢିଆ କରିଥାଉଚ ସେଟା ଗୋଟେ ଚାରୁ ଟାଇପ ର ତାପରେ ଆଉଥରେ ପୋଲାନ ମିଳିବ। ଲଡୁ ପ୍ରସାଦ ମିଳୁଚ ତାପରେ ସନ୍ଧ୍ୟା ଆଳୁ ଆଉଥରେ ଆମେ ସେଇ ସାତଟାରୁ ଲାଇନ୍ ଲାଗୁ ବେଲି। ପୁରା ଅଧଘଣ୍ଟା ଠି ଲାଇନ୍ ରେ ଜଗିଆକୁ ପଡ଼ିବ। ଆଚ୍ଛା ସନ୍ଧ୍ୟା ବଳର ପ୍ରସାଦଟା ଆପଣ ଖାଇବେ ବେଲେ ସବୁଦିନେ ମନ ପ କେବେ ଆଉଥରେ ଯିିବି ଖାଇବା ପାଇଁ। ମୁଁ ଭାବୁଚି ଯଦି ଆଉ ଶହେ ପଚାଶ ଶହେ କିଲୋମିଟର ହେଇଥାନ୍ତା ବେଲେ ମୁଁ ନିତି ଯାଇକି ଦର୍ଶନ କରି ପ୍ରସାକ ଖାଇବି ଆସିି ଆମର ତ ଭାଗ୍ୟରେ ନାହିଁ ଦୂର ହେଇଯାଉଚି ତିନିଶହ କିଲୋମିଟର ଏମିତି ହେଇଯାଉଚି। ଆମେ ଏଡୁ ବର୍ଷୁବୁ ଥରେ ଦିଥର ଏମିତି ଯାଉ ଆଉ ଦର୍ଶନ କରିବା ପାଇଁ ଆଉ। ଚନ୍ଦନ ଯାତ୍ରା ଯାଇଥିଲୁ ଚନ୍ଦନ ଯାତ୍ରା ଆଗରୁ ଯାଇଥିଲୁ। ପୁଅର ମୋର ଆଜ୍ଞାଙ୍କର ସୁବ ଦର୍ଶନ କରି ଆସିଲୁ। ଏବେ ଆଉଥରେ ଆର ମାସରେ ଯିବି ବୋଲି ଭାବୁଚୁ ଆ ଆପଣ କେତେବେଳେ ଯାଆନ୍ତୁ। ଦର୍ଶନ କରିକି ଆସିବେ ଭଗବାନଙ୍କର ବଢ଼ିଆ ଦର୍ଶନ ସୀମାଞ୍ଚଳରେ। ଏତେ ମନ ପୁରା ଫ୍ରି ଲାଗିବ। ଆପଣ କେବେ ଯାଇନାହାନ୍ତି ପରା ଥରେ ଯାଆନ୍ତୁ ତାପରେ ମତେ କହିବେ। ଏମତି ବଢିଆ ଦର୍ଶନ ମିଳିବ ଆପଣ ଯାଇଚନ୍ତି କି କେବେ? ହାଲୋ। ଆପଣ ଯାଇଚନ୍ତି ନା କେ ସୀମାଞ୍ଚଳ ଯାଇନାହାନ୍ତି?
ପଡ଼ଗ।
ଆପଣ ସୀମାଞ୍ଚଳ କେବେ ଯାଇଛନ୍ତି କି ନା ଯାଇନାହାନ୍ତି?
ସୀମାଞ୍ଚଳ ହଁ ଆଜ୍ଞା ଯାଇଥିଲି
ଯୋଉ ପାଞ୍ଚ ମାସ ତଳେ ସେଇଠି ମୋ ଫେସ ଲଣ୍ଡନ ଲଣ୍ଡନ ଥିଲା ସେଠି କରିକି ଆସିଥିଲି। ତାପରେ ଆଉ ମୁଁ ଚାହିଁଲେ ଭାବୁଛି ଆଗାମୀ ଦିନରେ ଯଦି କେବେ ସମୟ ହବ ଯାଇକି ଆସିବୁ। ତ ସେଇଟା ବଢ଼ିଆ ଗୋଟେ ଜାଗା। ଆନ୍ଧ୍ରପ୍ରଦେଶର ଶାନ୍ତ ସୁସ୍ଥ ଥଣ୍ଡା ଜାଗା। ଏଠି ସବୁ ପ୍ରକାର ସୁବିଧା ଅଛି ରହିବା ପାଇଁ ଖାଇବା ପାଇଁ ପ୍ରସାସ୍ ସେବନ ବହୁତ ବଢିଆ। ଏବଂ ଚନ୍ଦନ ସେଇଠି ମିଳେ ଚନ୍ଦନ ଥଣ୍ଡା ଏରିଆ ଥଣ୍ଡା ଜାଗା। ଏବଂ ମୁଁ ଗଲେ ଦି ଦିନ ରୁହେ ଛାନ୍ତିରେ ବୁଲାବୁଲି କରେ। ସେଇଠୁ ବିଶାଖାପାଟଣା ସହଯାଏ ସେଇଠୁ ବୁଲାବୁଲି କରେ ଖା ପିଅ କରେ। ସେଇଟି ଇଡଲି, ଦୋସା, ଗାରି, ମସଲା ଗାରି, ମସଲା ଦୋସା, ରାବା ଦୋସା, ରାବା ଗାରି ଆଉ ବହୁତ ସାରା ଚଟଣି ଯେମିତି ବାଦାମ ଚଟଣି ଚଣା ଚଟଣି। ଏ ଅବମ୍ମ ଆ ସାମ୍ବର ବି ମିଳେ।
ହଉ ମିଳେ ଯେ ଟିକେ ଆନ୍ଧ୍ରାରେ ପୁରା ଖାଲି ରାଗ ଆଉ। ଖାଇବା ବି ସୁଆଦ ତା ପରେ ରାଗ।
କୋଉପଟେ ରାଗ ଲୁଣି ଟିକେ ହୁଏ, ଖଟା ହୁଏ। ମୁଁ ଟିକେ ରାଗ ଲୁଣି ଖଟା ଖାଏନି ୱନ୍ କିନ୍ତୁ ତେଇଥିରେ ଅଭ୍ୟାସ ହେଇଯାଏ। ଓମଟି ଇଜ୍ଲି ଚଟଣୀ ଟିକେ ଖାଏ ମତେ ବହୁତୁ ବଢ଼ିଆ ପ୍ରିୟ ମୋ ଇଟ୍ଲି ଚଟ୍ଣୀ ସାମ୍ବାରି।
ଆମର ହେଲେ ଆଜ୍ଞା କର ଆଗ୍ କି ୟାଙ୍କର ଦେହ ଖରାପ ଥିଲା ଆମେ ଯାଇଥିଲୁ ବିଶାଖାପାଟ୍ଣା ଶିମ୍ଚାଳ ପନ୍ଦର ମସିହାରେ ଯେ। ପୁରା ଡ଼କ୍ଟର ସେଇଟିର ଇଡ଼ିଲି ଖାଇବାକୁ ସବୁଦିନ ଆଜ୍ଞାକୁ ପହିବେ। ଆଜ୍ଞା ଉଁ କହିଲା ମାନେ ମୁଁ ସବୁଦିନେ ଗୋଟେ ହୋଟେଲରେ ଚିହ୍ନା ହେଇଚେ ଆମେ ପରା। ପନ୍ଦର କଡ଼ିଏ ଦିନି ରହିଲୁ। ଆଜ୍ଞା ଦେହ ଖରାପ ହେଲା ଏଇଠି ଦେଖିଲେ ଆଜ୍ଞା କହିଲେ ମୁଁ ବିଶାପାଟନାରେ ଦେଖେଇବି। ରହିଲୁ ଗୋଟେ ହୋଟେଲେରେ ଆ ମତେ ଚିହ୍ନେଇ ଦେଇଛନ୍ତି ମତେ ତେଲୁଗୁ କିଛି ଆସୁନି। ହିନ୍ଦୀ ଭଲ ହେଲେ କଏ ବୁଝିପାରେ ନାହିଁ ଆଉ ଓଡ଼ିଆ କହିଲେ ସେ ମତେ ଚିହ୍ନି ଦେଇଚତି। ଦୋସା ଗୋଟିଏ କେତେ ପନ୍ଦର ମସିହାରେ ପନ୍ଦର ଟଙ୍କା ନେଇଥିଲେ। ଏବେ ଅଧିକ ନେବେ ଏବେ ତ ଆଉ ପନ୍ଦର ଟଙ୍କାରେ ମେଳିବନି। ତାପରେ ମୁଁ ଆଜ୍ଞା ଉଁ ଇଡ଼ିଲି ଦୋସା ଆଣିକି ଦେବି। ବଢ଼ିଆ ଲାଗେ ସେଇଠୁ ଇଡିଲି ଖାଇଲେ ଡକ୍ଟର ଖାଇବାକୁ କୋହୁଚନ୍ତି। ଆମର ଇୟାଡର ଖୋଟା ଆନ୍ଧ୍ରାର ଇଟିଲି ପୁରା
ଛୁଆ ସେ ପଡ଼େ। ଇଟ୍ଲିଯ୍ ସବୁ ବଢ଼ିଆ ସେପଟେ ଚକୁଳି ମୁଁ ଖାଇଥିଲି ବହୁତ୍ ବଢ଼ିଆ। ପକ୍ର କଣ ବୁଷୁମ ମୁଷୁମ ନରମ ନରମ ଗରମ ଗରମ ଧ ଚକୁଳି ହେଇଥିଲା। ଆଉ ସେପଟେ ଆ ତରକାରୀ ଏତେ ନହିଁ କିନ୍ତୁ ଆଳୁ ତରକାରୀ ଟିକେ ଦେଇଥିଲେ ଖାଇଥିଲି। ଆଉ ରଙ୍ଗ ରଙ୍ଗ ଚଟ୍ଣି ଟିକେ ଥିଲା। ଆଉ ରାଗ ରାଗ ଥିଲା ସେପଟେ କୋଉଦିନି ରାତିରେ। ଆଳୁ ପରଟା ଖାଇଥିଲି। ବା କିଆ କି ସୁଆଦ ବହୁତ୍ ବଢ଼ିଆ ଲାଗିଲା ଆଳୁ ପରଟା ଏବଂ। ତୋଉସା ଖାଇଥିଲି ମସଲା ଦୋସା। ଏ ନେଇଥିଲା ନବେ ଟଙ୍କା କିନ୍ତ ମସଲା ଦୋସା ବି ବାହାରେ ଭାରି ବଡିଆ ଥିଲା। ଏବଂ ସମୁଦ୍ର କୂଳ ଆଡ଼େ ଯିବା ଯିବି କରିବାର ସେଠି ମକା ଟିକେ ଖାଇଥିଲି।
ଚୁକ୍।
ଏବଂ ସମୁଦ୍ର ପାଣିିକି ଯାଇନି। କିନ୍ତୁ ବେଳାଭୂମି ର ବହୁତ୍ ବୂଢା ମଜା ନେଇଥିଲି। ଆର୍ କେ ବି ଯାଇଥିଲି। ଆଉ ଓମ୍ ସେଇ ସମୁଦ୍ରମ୍ ପେକ୍। କୋଉକୂଳ ଅଞ୍ଚଳ ଟିକେ ବୁଲାବୁଲି ବସା ବଟି କରୁଥିଲି, ସେଇଟା ଭାରି। ଆନନ୍ଦ ମୟ ଥିଲା ଜୀବନ୍ଟ। ଏବଂ ମୁଁ ଗୋପାଳପୁରୁ ଆଡ଼େ ଟିକେ ଯାଏ। ଛେଇବି ସମୁଦ୍ରର ଟିକେ ଆନନ୍ଦ ମଜାନିଏ ଖେଳି। ହୁଁ ଜାଲ୍ପଦ କରେ ବୁଲାବୁଲି କରେ।
ସେ ପାହାଡ଼ ଉପରେ କୈଳାଶ ଗିରି। କି ଯାଇଛନ୍ତି ଆପଣ କୈଳାସଗିରି ଅଛି ନାଁ କୈଳାସଗିରି ଯାଇଛନ୍ତି।
ଯାଇଥିଲି ଆଜ୍ଞା କୈଳାସଗିରି ଉପରବୋଳି ଯାଇଥିଲି। ବୁଲାବୁଲି କରି ଫଟୋ ଫଟ କାଢ଼ିଥିଲି। ଏବଂ ମୁଁ ଆଁ ସେଇଟୁ ବିଶାପାଟାରେ ଆଉ। ଆଁ ମୁଁ ଯାଇଥିଲି ଗୋଟେ ଡ଼ଙ୍ଗ୍ ଡ଼ଙ୍ଗା ଭିତ୍।
ଆଉ ଗୋଟିଏ ଜାହାଜ ଭାସ୍ ଚି ଏସି ରାଗିଚି ସେଇଟା ଦେଖିଚ କି ଆଜ୍ଞା ଜାହାଜ ଭିତରେ ବଢ଼ିଆ ଆମେ ଯାଇଥିଲୁ। ଓ ଭାଇଷ୍ଟ୍ ସହିତ ଯାଇଥିଲୁ ଯେ। ଜାହାଜ ଭିତରେ ବଢ଼ିଆ ଫୋଟୋ ଉଠେଇକିରି। ଏତେ ବି ଜା-ଜାହାଜ ବୁଲି ଦେଖିଲୁ ସେ ଲାଗିଚି ସମୁଦ୍ର କୂଳରେ ଆପଣ ଗଲେ କେତେବେଳେ ଦେଖିବେ। ସେ ଭିତରେ ପୁରା ବଢିଆ ମଜା ଲାଗୁଛି। ଏତେ ଫଟୋ ଉଠେଇଲୁ ଆମେ ଭାଇ, ମା, ପୁଅ ସହିତ ଯାଇଥିଲୁ। ଯାହା ଥିଲା ମତେ ସବୁଦିନ ମନ ପଡୁଛି ବଢିଆ ଖୁସି ଲାଗୁଛି ମୁଁ ଫୋଟୋ ଯାକ ଏବେ ବି ରଖିଛି। ଆପଣ ଯାଇଛନ୍ତି କି କେତେବେଳେ ଜାହାଜ ଭିତରକୁ ଗଲେ ଯିବେ ଦେଖିବେ।
ହଁ ଯିବି ଜାହାଜ ଭିତରକୁ ଯିବା ହଁ ବୁଲାବୁଲି କରିବାକୁ ଗଲେ। ସେଇଠୁ ଆମେ ବଢିଆ ଖରାରେ ମନ୍ଦିର। ଅ ଅନ୍ନ, ଖେଚଡି, ଡାଲି। ତ ବେସର, ତରକାରୀ, ଭଜା। ପାଏସେ, କ୍ଷୀରି। ଚିପସ ତ ଅ ପାମ୍ପଡ। ସାଲେଟ, ଶାଗ ଆଉ ଏବଂ ଗୋଟେ ମିଠା। ଏବଂ କ୍ଷୀରରେ ଛେନା। ଦହି ଏ ଆଉ ବହୁତ ପ୍ରକାର ଆଉ କେତେ ଥିଲା ମିଠା। ଏ ସେ ମନ୍ଦିରେ ଟିକେ ପ୍ରସାଦ ସେବନ କରିଥିଲୁ। ଏଇଦିନ ଟିକେ କଣ ଭଲ ଟିକେ ଖାଇବା କରିଥିଲେ। ଆଜ୍ଞା ହଉ ଆଜ୍ଞା ଆଉ ମୁଁ ଟିକେ ଯାଉଛି ଟିକେ କାମ ଅଛି। ତମ ସାଙ୍ଗେ ଟିକେ ପରେ କଥାବାର୍ତ୍ତା କରିବି।
ହଁ ହଉ ଠିକ୍
ହଉ ରଖୁଛି।